ହ୍ୟାଲୋ।
ଆଜ୍ଞା ଶୁଭ ରାତ୍ରି ଶୁଭ ରାତ୍ରି।
ଆଜ୍ଞା ନମସ୍କାର ଶୁଭରାତ୍ରି ଶୁଭ ସକାଳ ଶୁଭ ସଧ୍ୟା। ଶୁଭ ଦିପହର ଖରାବେଳ ଦିପହର ଯାହା କହୁଛନ୍ତି ଆଉ। ଆଛା ଗୋଟେ କଥା ଶୁଣିଲେ ମୋର ସେଇ ଯୋଉ ଗୋଟେ ମୋର ମିତ୍ରଙ୍କଠୁ ମୁଁ ଗୋଟେ ଖାତା ମାଗିକି ଆଣ ନଥିଲି?
ଆଜ୍ଞା ଆଜ୍ଞା।
ସେ ଖାତାଟିର ପଇସା ସେ ମତେ ଦେଇଦେଲେ।
ଆଜ୍ଞା।
ମୁଁ ଏବେ ବର୍ତ୍ତମାନ ଦେଖିଲି।
ଆଚ୍ଛା ତାହେଲେ ଆପଣଙ୍କର ଆସିଯାଇଛି ତାହେଲେ?
ହ ଏ ମୋ ମିତ୍ରଙ୍କର ଆସି ଯାଇଛି ମୋରଏଟା ମୁଁ ଦେଖିନି ମୁଁ କଥା ହେଲା ପରେ ଦେଖିବି।
ଆଚ୍ଛା ମୋର ବି ଗୋଟେ ଆସିଛି ଗୋଟେ ଆସିନି ଗୋଟେ କାଲିକୁ ଆସିବ ବୋଧେ ଆଉ।
ହଉ ଆସିଯ ସେ ପୁରୁଷ ମିତ୍ରଟି ମାନେ ମୋର ସେ ମିତ୍ରଟିିକେ ଫୋନ କରିଥିଲେ। କିନ୍ତୁ ମୁଁ ମଧ୍ୟସେତେବେଳେ ଟିକେ ନିଦରେ ପଳେଇଥିଲି ତ ମୁଁ ଉଠେଇନି।
ଆଚ୍ଛା ଆଚ୍ଛା ଏମିତି କଥା ତାହେଲେ।
ହଁ।
ମୋର ୟା ଭିତରେ ଆହୁରି ଆସିବାର ଅଛି ତ ଜମା କରିବା ଭିତରେ ଭିତରେ ମୁଁ ଖର୍ଚ୍ଚ କରିବାର ବାହାନା ବି ଖୋଜି ସାରିଲିଣି।
ଆଁରେ ବାଃରେ କଣ କହିବି ଆଉ।
ତ ମୁଁ ଆପଣଙ୍କୁ ଗୋଟେ କଥା କହୁ କହିଥାନ୍ତି ପା ମୁଁ ଯନ୍ତ୍ରାକୁ କେମିତି ଛାଡ଼ିକି ଆସିଛି ମାନେ ଛାଡ଼ିକି ଆସିଥିଲି।
ହୁଁ।
ଆକ୍ଚୁଆଲି ଆଜି ଖରାବେଳେ ମୁଁ ମୋର ସେ ଜିଉ ମହିଳା ମିତ୍ର ଯଉ ପତଳି ହେଇକି ଜୋଉ ଆପଣଙ୍କ ଝିଅ ଏତେ କଥା ନାହିଁ ଆପଣଙ୍କ ଝିଅ।
ଆପଣଙ୍କ ଝିଅ ସହିତ କଥା ହେଉଥିଲି ଖରାବେଳେ ଟିକଏ ଟପ୍ ଯୋଉ ଟପିକ୍ ରେ କଥା ଚାଲିଥିଲା ସେଇଟା ଘରେ କଥା ହେଇନଥାନ୍ତା ବୋଲି ମୁଁ ଛାତକୁ ପଳାଇଥିଲି।
ଚ୍ଚାତ ଟା ଆପଣଙ୍କର ଫାଷ୍ଟ ଫ୍ଲୋର ରେ କି?
ନା ନା ଛାତ ମାନେ ଗ୍ରାଉଣ୍ଡ ଫ୍ଲୋରରେ ମୁଁ ରହୁଛି। ଫଷ୍ଟ ଫ୍ଲୋରରେ ଘର ଅଛି କିନ୍ତୁ ସେଇଟା କମ୍ପ୍ଲିଟ୍ ହେଇନି।
ମାନେ ଅଧା କାମ ଅଛି ଆଉ ତା ଉପରଟା ଛାତ।
ଯେ ସେଇଟା ଘର ଟା ଆପଣଙ୍କର ନିଜ ଘର ନା ଭଡା ଘର?
ନିଜ ଘର।
ହ, ଅ।
ତ ଯେହେତୁ ମୁଁ ଉପରକୁ ଯାଇଥିଲି ବର୍ଷା ହଉଥିଲା ତ ମୁଁ ମଝି ମାନେ ଫର୍ଷ୍ଟ ଫ୍ଲୋରକୁ ଯାଇଥିଲି କଥା ହେବା ପାଇଁକି।
ତ ସେଉଠୁ ମୋ ମୁଣ୍ଡରେ ଟିକିଏ ପୋକ କାମୁଡ଼ିଲା ଫୋନ୍ ଆଉ ସେ ଯନ୍ତ୍ରଟାକୁ ଛାଡ଼ିକି ମୁଁ ଛାତକୁ ପଳାଇଥିଲି ଓଦା ହେବା ପାଇଁକି।
ହଁ ସେ ବାପରେ ମୁଁ କ ପହଞ୍ଚି
ଆରେ ମୁଁ ଗାଧେଇବାକୁ ଯାଇଥାନ୍ତି ସେତେବେଳକୁ ଘରେ ଲୋକ ମାନେ ଘରେ ବାବା ମା ଆସିବା ତ ସମୟ ବି ହେଇଯାଇଥିଲା ସେ ଗୋଟେ ସାଢ଼େ ଗୋଟେ ବେଳକୁ ମୁଁ କହିଲି ଏକା ଥରେ ଗାଧେଇବି ତ ବର୍ଷାରେ ଓଦା ହେଇକି ତାପରେ ଗାଧେଇ ପଡିବି ଏକା କଥା
ହଁ, ସେଇଟା ବି ଠିକ୍ କଥା
ତ ସେ ଓଦା ହ ବଚା ଚକ୍ଟର୍ ରେ। ମୁଁ ସେ କାନ ଯନ୍ତ୍ରଟାକୁ ସେଇଠି ଗୋଟେ ଟେବଲ୍ ଉପରେ ଥୋଇ ଦେଇକି ପଳେଇ ଆସିଥିଲି।
ଯୋଉଟା କି ମୁଁ ଏବେ ଜାଣିଲି। ତ ମୋତେ ରାତି ଅଧରେ ଉପର ଘରେ ଆମର କିଛି ବି କନେକ୍ସନ୍ ନାହିଁ ମାନେ ଇଲେ କ୍ଟ୍ରି କନେକ୍ସନ୍ ନାହିଁ ତ ମତେ ଭାରି କଷ୍ଟ କରିିକରି ସିଢ଼ିରେ ଅନ୍ଧାର ସିଢ଼ିରେ ଟର୍ଚ ଧରିକି ମାନେ ଫ୍ଲାସ ଲାଇଟ୍ ମୋବାଇଲ ର ଧରିକି ଛାତ ଉପ ହଁ ମାନେ ଲାଇଟ୍ ବି ଥାଏ ଲାଗିଥାଏ କିନ୍ତୁ ଆମର ଲାଗିନି।
ହଁ, ସେଇଟା ଥାଏ ହଁ କିନ୍ତୁ ସେଇ ଲାଇଟ୍ ଗୁଡିକ ମାନେ କଣ ମାନେ ଯୋଉ ଅ କଣ କୁହନ୍ତି ଦେଖା ଯିବନି ସେଟା ଖାଲି ମାନେ ଦେଖିବା ପାଇଁ ଦେଖାଯାଏ।
ଆପଣ ଆପଣ କଣ କହିଲେ ମୋ ମୁଣ୍ଡ ଉପରୁ ସବୁ ପଳେଇଲା
ମୁଁ ବି ଟିକେ ଭଲ ଭାବରେ କହିପାରିଲିନି ଭଳିଆ ମତେ ଲାଗୁଥିଲା ଯେ ଭଲ ହେଲା ଆପଣ ବୁଝିପାଇଁଲେ।
ହଁ ତ ମୁଁ ବୁଝିପାରିଲିନି ତ ମୁଁ କହୁଛି ତ ଏଇଆ କରିକି ଯେତେବେଳେ ମୁଁ ଆପଣ ମୁଁ ସ୍ଥିର ହେଲା କି ମୁଁ ଆପଣଙ୍କ ସହିତ ଏବେ କଥା ହେବି। ତ ବିନା କାନ ଯନ୍ତ୍ରରେ ଆପଣଙ୍କ ସହିତ ମୁଁ କଥା ହେଇପାରିବିନି ତ ସେଥିପାଇଁ କିି ମୁଁ ଚାହିଁ ଥିଲେ ମୋ ଭାଇର କାନ ଯନ୍ତ୍ରକୁ ବି ପ୍ରୟୋଗ କରିପାରିଥାନ୍ତି। କିନ୍ତୁ ନାହିଁ ମ ମୋର ଟିକେ ବେଶୀ ଚୁଲ୍ ମୁଁ ହେତି ପାଇଁକି ରାତି ଅଧରେ ଉପରକୁ ଗଲି କାନଯନ୍ତ୍ର ଧରିକି ଆସିଲି ତାପରେ ଆପଣଙ୍କ ସହିତ କଥା ହେଲି।
ଯଦି ସେ ରାତି ଅଧରେ ଆପଣଙ୍କୁ କିଏ ସେଇଠୁ ଟେକି ନେଇଥାନ୍ତେ ତାହେଲେ କଣ କରିଥାନ୍ତେ ଆପଣ?
ହଁ ଫାଷ୍ଟ ଫ୍ଲୋର ରୁ କାହାର ଏତେ ସାହସ ମୁଁ ରଡି ଛାଡିଥାନ୍ତି। ଏ ଏରିଆ ମାନେ ଏରିଆ କହୁଛି ଆମ ଘରେ ରାତିରେ ମୁଁ ସିକ୍ୟୁରିଟି ଗାର୍ଡ ହେଇଯାଏ ଜାଣିନାହାନ୍ତି। ଆପଣ?
ସିକ୍ୟୁରିଟି ଗାର୍ଡ ହେଇଯାଆନ୍ତି ସିକ୍ୟରିଟି କଣ କିଏ ଆସିଲେ ଚିଲ୍ଲାଏ ନା କଣ?
ମାନେ ଚିଲାଇନି ମାନେ ମୁଁ ଘରେ ଜଗେ ମୁଁ ରାତି ଅଧରେ ଏମିତି କାହାକୁ ଡରେନି।
ଆଉ ସକାଳ ଆଉ ଦିନ ବେଳେ ଡରନ୍ତି ଆପଣ?
ନା ସେଇଟା ବି ଡରେନି। ଆମ ଘରେ ମୋ ଭାଇ ଆଉ ମୋ ମାମା ଏକୁଟିଆ କେବେ ରୁହନ୍ତିନି କିନ୍ତୁ ମୁଁ ରାତିରେ ବି ଏକୁଟିଏ ରହିଯିବି କିନ୍ତୁ ଛାଡ଼ନ୍ତିନି ସେଟା ଅଲଗା କଥା କିନ୍ତୁ ମୁଁ ରହିଯିବି। ମୋତେ ରାତି ଏଥିରେ ଡର ଲାଗେନି ସମସ୍ତେ ଶୋଇ ସାରିଲା ପରେ
ଚି କଣ କହୁଛନ୍ତି? ରହିଜିବି ଆଉ ରହିଛି ମଧ୍ୟରେ ବଉ ଦିନ ମାନେ ଆଉ ତାହେଲେ ଆପଣ ତ ଦିନ କଥା କହିନାହାନ୍ତି ଆପଣ ତ ରାତି କଥା କହିଲେ?
ଆରେ ମତେ ଘରେ ଛାଡି ନାହାନ୍ତି ମୁ କଣ କରି
କଥାବାର୍ତ୍ତା ଠିକ ନାହିଁ ଆଉ।
ଅ ଆପଣ ଟିକେ ବୁଝିବାରେ ଆପଣ ଟିକେ ଅସମର୍ଥ ରହୁଛନ୍ତି।
ହଁ ଆପଣ କହିପାରୁନାହାନ୍ତି ନା ଆଉ।
ତ ମାନେ ଆପଣ ମୋ କଥାର ଅ ତାତ୍ପର୍ଯ୍ୟଟାକୁ ବୁଝି ପାରୁନାହାନ୍ତି? ଆପଣ ବୁଝିବାକୁ ଚାହୁଁନାହାନ୍ତି ଏଇଟା କୁହନ୍ତୁ। ଆପଣଙ୍କୁତ ସବୁ କଥାରେ ଓଲଟା ହିଁ ବାହାର କରିବାର ଅଛି ନା କଣ କରିପାରିବି ମୁଁ।
ଉ ହୁଁ। ଓଲଟା କୋଉଠି ଗାଢିଛି ଆପଣ କହୁଛନ୍ତି ଯେ କଣ କହିବି ଆଉ। ମାନେ ମୁଁ ଶବ୍ଦ କିଛି ପାଉନି ଆପଣଙ୍କୁ ଆଉ କହିବା ପାଇଁ।
ଆଚ୍ଛା ଆଚ୍ଛା ଏମିତି କଥା କି ଭଲ ଭଲ ନ ପାଆନ୍ତୁ। ତ ଆପଣ ମତେ ଭୁଲେଇ ଦେଲେ ମୁଁ କଣ କହୁଥିଲି।
ହଉ ହଉ ପୁଣି ମନେ ପକାନ୍ତୁ। କୁହନ୍ତୁ କଣ ଆପଣ ଗୋଟେ ଯ ଆପଣ ବୁଝିପାରୁନାହାନ୍ତି ଆଉ କୁହନ୍ତୁ କୁହନ୍ତୁ?
ନା ହଁ। ତ ସମସ୍ତେ ଶୋଇ ସାରିଲା ପରେ ମୁଁ ଏୟା କହୁଥିଲି ସମସ୍ତେ ଶୋଇ ସାରିଲା ପରେ ମୁଁ ଘରେ ସବୁତକ ଯାତ୍ରା କାମତକ କରେ ଯେମିତିକି କବାଟ ଖୋଲିକି ତାଲା ବାଲା ଚେକ୍ କରେ ସବୁତକ ରା
କବାଡ ଖୋଲିକି ତାଲା ଚେକ୍ କରନ୍ତି ମାନେ କଣ ବୁଦ୍ଧି ଆପଣଙ୍କର ମୁଁ ବୁଝିପାରୁନି। କବାଡ ଖୋଲିକି ଆପଣ ତାଲା ଚେକ୍ କରୁଚନ୍ତି।
ମାନେ ମୁଁ ଆପଣଙ୍କୁ କେମିତି ବୁଝେଇବି ଆମର ଯେଉଁଠି ମୁଁ କଥା ହୁଏ ଗ୍ୟାରେଜରେ ଗ୍ୟାରେଜଟା ମେନ୍ ଡୋର୍ ମେନ୍ ଡୋର୍ ଭିତରେ ଗ୍ୟାରେଜ୍, ଗ୍ୟାରେଜ ଭିତରେ ଆଉ ଗୋଟେ ଘରର ମେନ୍ ଡୋର୍। ତୁ ମୁଁ ଘରର ମେନ୍ ଡୋର ଖୋଲିକି ଗ୍ୟାରେଜ ଜୁ ଯାଇକି ଗ୍ୟାରେଜ ର ଗେଟ୍ ଚେକ୍ କରେ, ତାପରେ ସିଡ଼ି ଘର ଗେଟ୍ ଚେକ୍ କରେ। ତାପରେ ସବୁ ତକ ଆମ ଘରରୁ ମାନେ ମେନ୍ ଗେଟ୍ କୁ ଛାଡ଼ିଦେଲେ। ଘର ବାହାରକୁ ଯିବା ପାଇଁ କି ଆହୁରି ଦିଇଟା ରାସ୍ତା କରାହେଇଛି। ଏମର୍ଜେନ୍ସୀ ଏକଜିଷ୍ଟ।
ମାନେ ହଉ ଗୋଟେ ଏମର୍ଜେନ୍ସୀ ଏକଜିଷ୍ଟ ତ ରୁହେ ମୁଁ ବୁଝିଲି। ଦ୍ୱିତୀୟ ଟା କାଇଁ ଙ୍କି କରିଥିଲେ।
ଆମର ଦିଟା, ଆଉ ଦିଟା ପୁଣି ଛାତରୁ ଯଦି ଆଉ ଜଣେ ଚାହିଁବ ଛାତରୁ ଝରକାପଟେ ଡେଇଁବା ପାଇଁ,
ଆପଣ ସେପଟେ ଯିବେ ସେଥିପାଇଁ।
ହଁ ହେଇପାରେ କିଛି ବି ହେଇପାରେ ତ ସେଥିପାଇଁ କି ଦିଟା ଏମର୍ଜେନ୍ସୀ ଏକଜିଷ୍ଟ। ତ ଆଉ ତିନି ନମ୍ବର ଟା ଯଦି କିଏ ଛାତରୁ ଡେଇବାକୁ ଚାହିଁବ ବି ଡେଇଁପାରିବ। ଡାଇରେକ୍ଟ ଦିଇଟା। ତ ସେଥିପାଇଁକି ସବୁତକ କବାଟ ଝରକା ମୋତେ ଚେକ୍ କରିବାର ଥାଏ।
ହଁ ଠିକ୍ ଠିକ୍।
ଆପଣ କଣ କଥା ହେଇ ଶୋଇପଡ଼ୁଛନ୍ତି।
ନାଁ ନାଁ ଶୋଇ ପଡୁନଥିଲି ଯେ କିନ୍ତୁ ସେ ନାଁ ନାଁ ଶୋଇ ଏବେ ଶୋଇନି କିନ୍ତୁ ଆସିଲାଣି। ଆସିଲାଣି। କେତେବେଳେ ବି କିଛି ବି ହେଇ ହେଇପାରେ। ତ ନାଁ ନାଁ ଏବେ ତ ଠିକ ଅଛି ଏବେ ତ ହେଇଯିବ, ଆଉ ଗୋଟେ ଏ ଦିଟା ହେଇଯିବ, ତାପରେ ମୁସ୍କିଲ ଅଛି ଲାଗିଲାଣି ମତେ।
ଆଚ୍ଛା ଆଚ୍ଛା। ଆପଣ ଦିନେ ଯୋଉଦିନ ଆପଣଙ୍କର ପୃଷ୍ଠା ଖତମ କରୁଥିଲେ।
ଆ ହାଁ।
ଆପଣ ଗୋଟେ ଦିନ ଯଉଁଦିନ ଆପଣଙ୍କର ତିରିଶ ପେଜ୍ କମ୍ପ୍ଲିଟ୍ କରୁଥିଲେ।
ହଁ।
ସେଇଦିନ ଆପଣ କେମିତି ନିଦରେ କଥା ହେଉଥିଲେ, ସେଇଟା ମୁଁ ଶୁଣିବାକୁ ପାଇଥିଲି। ତାପରେ ମୁଁ ଏତେ ହସିଥିଲି।
ମୁଁ କଣ କହିବି ଆଉ ମାନେ କିଛି ବି ମୁଁ କହୁଥିଲି ଦରେ
ଥାର ଆସିଥିଲା। ଆପଣ କାହାକୁ ବି ପୁରୀ ଯିବା କଥା ପଚାରି ଦେଇଛନ୍ତି।
କାହାଁ ପୁରୀ ଯିବା କଥା ପଚାରିଛିି ମୁଁ।
ହଁ।
ମୁଁ ବି ଯିବା କଥା ମୁଁ ପଚାରିଛି କାହାକୁ।
ଆ ସେ ଯେଉଁ ଆମର ପାଞ୍ଚ ଅକ୍ଷର ବାରା,
ଓହଁ ସେଇଆ ତ କହୁଛି ମାନେ, ସେଇଟା ବୁଝିଲେ ପୁରୀ କିଏ ଯିବାର ଥିଲା କି?
ପୁରୀ ତ ମୁଁ ଯାଇଥିଲି, କିନ୍ତୁ ଆପଣ ପଚାରିଛନ୍ତି ତାଙ୍କୁ।
ସତରେ ନା କଣ, ମୁଁ ଏବେ ମୁଁ ମୁଁ ଏବେ ଜାଣିବାକୁ ପାଇ ପାଇଲି ଏଇଟା।
ଏଇଟା ଆପଣ ଯୋଉଦିନ ପଚାରିଥିଲେ ସେଇଦିନର ପାଞ୍ଚ ମିନିଟ୍ ପରେ ହିଁ ସେ ମହିଳା ମିତ୍ରଙ୍କ ସହିତ ମୁଁ ରାତିରେ କଥା ହେଉଥିଲି ସେଦିନ ରାତି ରାତି। ତ ସେ ରାତିରେ କଥା ହେବା ଭିତରେ ସେ ମତେ କହିଲେ, କି ଯୋଉ ପୁରୁଷ ମିତ୍ରଙ୍କ ସହିତ ସେ କଥା ହଉଛନ୍ତି ସେ ଟିକେ ପାଗ ସଫଳ ହେଇଯାଇଚନ୍ତି ବଧେ, ନିଦରେ କିଛି ବି ଗପୁଚନ୍ତି। ଆପଣ ତାଙ୍କୁ ପଚାରିଥିଲେ କେ ପୁରୀରେ କଣ କଲେ ସିଏ।
ଆଉ ମୁଁ ନିଜରେ କିଛି କଥା। ଖାଉଥିଲି ମୋର ମନେ ଅଛି, କିନ୍ତୁ କଣ କହିଚି ମୁଁ ଆଉ ମନେ ନାହିଁ କି ମୁଁ। ପାରିବି ନାହିଁ, ମୁଁ ତ ଜାଣିଚି ମୁଁ ନିଦରେ ଥିଲି ଆଉ।
ତ ଆପଣ ତାଙ୍କୁ ପଚାରିଥିଲେ କି ଆପଣ ପୁରୀ ଯାଇକି କଣ କଲେ? କିନ୍ତୁ ଯୋଉଟାକି ପୁରୀ ତ ମୁଁ ଯାଇଥିଲି। ସେଇ ଟାଇମ୍।
ଆରେ ବାପରେ କଣ କହିବି ଆଉ।
ଆପଣଙ୍କର ଟିକେ ସ୍କ୍ରୁ ଟା ଢିଲା ହେଇଲାଣି। ହଉ ଆପଣ ଏବେ ଶୋଇପଡ଼ନ୍ତୁ କଲଟା କାଟିଦିଅନ୍ତୁ।
ନା ନା ଏବେ ଶୋଇବିନି ଆଉ ଦିଟା।
ହଉ ସେ, ଆରେ ଆପଣ ବୁଝି ପାରୁନାହାନ୍ତି ଆପଣ ଗୋଟେ ଓଲାମ। ଣିଷ ଟିଏ, ହୁଁ ତ ଶୋଇପଡନ୍ତୁ।